ହ୍ୟାଲୋ ହଁ ହଁ ହଁ ଶୁଣା ଯାଉଚି ନା? ହଁ ହଁ। ହଁ ମଝିରେ ମଝିରେ ଭାରି ନେଟୱାର୍କ ପ୍ରୋବ୍ଲେମ ହଉଚି ତ ଜାଣି ହଉନି ରିଙ୍ଗ୍ ହଉଚି ନ ହଉଚି। ଉଠ ଉଚ।
ରିଙ୍ଗ୍ ତ ଜଣା ପଡେନି କିନ୍ତୁ ଉଠେଇଲେ ଭଏସ୍
କିଛି ହଁ ସେଇ ଭଏସ୍ ଟା କିଛି ସମୟ ଶୁଭୁନି ଯୋଉ ମୁଁ ଜାଣିପାରୁନି।
ହୁଁ‌।
ସେଇଥିଲାଗି ଆଉ କଁ କରୁଛନ୍ତି?
ମୁଁ ଏଇ ଉଠିଲି ଶୋଇଥିଲି ତ ମୁଁ ଏବେ ଭାବୁଚି କଣ କରିବି ମୋର ମାନେ ଘର ସଫା ପୁରା ବାକି ପଡିଚି।
ହଁ ମୁଁ ତ ସେଇ ଏବେ ଚାଲିଚି ଆଉ ଘର ସଫା କରୁଚି। ଭାଙ୍ଗରେ କଥା ହଉଛି ଉଁ। ପୁଅ ତ ଘର ସଫା ରହିଆକୁ ଦଉନି ଆଉ ଦିନକୁ ପଚାଶ ଥର ମତେ ସଫା କରିବାକୁ ପଡୁଚି। ଘର ସଫା ହବାଟା ଗୋଟେ ସ୍ୱପ୍ନ ହେଇଯାଉଚି ଦିନକୁ ତିରିଶ ଥର ଗୋଟେ ଝାଡୁ ଆଉ ଗୋଟେ କପଡା।
ହୁଁ ହୁଁ ହୁଁ।
ଏଇଆ ଆଉ ଆଉ ଯୋଉ ଖେଳ ନା ସବୁ ଚିତର ବିତର
ଖେଳନା ତ ଗୋଟେ ମୁଁ ରଖିଥାଏ ଗୋଟେ ଟପ ରେ। ପୁରା ଓଜାଡି ପକାନ୍ତିି ଏମାନେ।
ଏଇ ମୁଁ ବି ଗୋଟେ ଟପ୍ ରେ ରଖିଛି।
କିନ୍ତୁ ଏବେ ଏମାନଙ୍କର ସ୍କୁଲ ମୁଁ ତ କାଲନା ପଦିନ ଗୋଟେ ଜାଗାରେ ରଖିଥିଲି। ତାକୁ ଉଠେଇକି ଝାଡୁ କରୁଥିଲି ଫେରେ ପକେଇ ଦଉଥିଲି ଚା। କେତେ ରଖିବ ସେ ଏମତି। ଆପଣଙ୍କ ପୁଅ କେତେ ବର୍ଷ?
ଅଢେଇ ବର୍ଷ।
ଆଚ୍ଛା।
ଏଇ ଟିକେ ଟିକେ କଥା କହୁଚି ଆଉ।
ହଁ।
ସେଇଆ ତାକୁ ତା ତା ପାଖେରେ ମାନେ ସେ ଯିଏ ହେଲେ ଜଣେ ରହିବା ଦର ଏକୁଟିଆ ଜମା ରହିବାକୁ ମଙ୍ଗେନି। ଏଇଥିପାଇଁ ସେ ପାଖେରେ ସେଇଟା ଏ କେତେବେଳେ ଟିକେ ମାନେ ରୁମ୍ ରେ ଧର ବସି ଥିବ ବି ମୁଁ ପଳେଇ ଆସିଥିବି ଏପଟକୁ ସେ ସାଙ୍ଗେ ସାଙ୍ଗେ ପଳେଇ ଆସିବ ରହିବନି ଗୋଟେ ସେକେଣ୍ଡ ପାଇଁ ବି। ଉଁ ପ୍ରତି ସେଇୟା ଆଉ।
ପ୍ଲେ ସ୍କୁଲ ଗଲାଣି?
ନା ଯାଇନି, ସେ କଥା ଟିକେ ଲେଟ୍ ରେ କହିଲା ଯୋଉ ସେଇଥିପାଇଁ ମୁଁ ଆଉ ପ୍ଲେ ସ୍କୁଲ ପାଇଁ ଟିକେ ପଛ ଘୁଞ୍ଚା ଦେଲି।
ମୋ ପୁଅ ବି, ମୋ ପୁଅ ବି ବ ଯୋଉ ପାଞ୍ଚ ବର୍ଷର ଯୋଉ ପୁଅ ସେ ତିନି ବର୍ଷ ପର୍ଯ୍ୟନ୍ତ କି ମାନେ ସବୁ ଜାଣୁଥିଲା ଏମିତି ଓ, ଏମିତି କଥା ନ କହିଲା ଭଳିଆ କିଛି ସିମଣ୍ଟମଶ ନଥିଲା କିନ୍ତୁ କିଛି ବି କହୁନଥିଲା।
ହଁ, ସେଇଟା ତ ନାଇ ଇଏ ନା ସେଇ ସବୁ ବୁଝୁଥିଲା ଜାଣୁଥିଲା କିନ୍ତୁ କ ଜଣୁକୁ ନ କହିବ ଛାଡିଦେବି ମୁଁ ସ୍କୁଲ ରେ କିଛି ବି କହିପାରିବନି ସେ ବେଶୀ ଅସୁବିଧା ହବ ସେଇଥିପାଇଁ ମୁଁ ଆଉ ଡରିକି ତାକୁ ଛାଡିଲିନି। ମୁଁ କହିଲି ନା ସେ ଟିକେ କଥା କହୁ।
ସେ ସବୁ ଜାଣି ସାରିଥିଲାଣି ଆଉ ମୁଁ ବି ସେଇ ତିନି ବର୍ଷରେ ଛାଡିଲି ସବୁ ଜାଣିପାରୁ ଥିଲା କିନ୍ତୁ କଥା କହୁନଥିଲା ବୋଲି ତାର ମାନେ ମାନେ ତାପରେ ସେମିତି କହୁଥିଲା ଠାରିକି କହୁଥିଲା।
ହଁ ସେଇ, ଠାରିକି ତ ସେମାନେ
ମୋଟର ବନ୍ଦ କର ଏମାନେ ପାଣି ପୁରି ଗଲେ ମୋଟର ବନ୍ଦ କରେ ଏସବୁ ମତେ ଏମତି ଦେଖେଇକି ହା ତ କହିବ ମାନେ ପା, ହଁ
ନାଇ ଏବେ ତ କହିଲାଣି ଏବେ ମାନେ ସବୁ କହୁଚି। ହଁ ଟିକେ ଟିକେ ଟିକେ ଟିକେ ପୁରା ସେମ୍। ଇଣ୍ଟେନ୍ସ ଟା ମାନେ କହୁନି କିନ୍ତୁ ହାପ୍ ହାପ୍ କହିଦଉଚି।
ତାପରେ ବାପା ମାମା ତ ଏମିତି କହୁଥିଲା।
ହଁ ସେଇଟା ତ କାର ଜଲଦି ହଁ ସେଇ ଦିଟା କହିପାରିବି। ଏ ଅଲଗା ଟିକେ ୱାଡ୍, ହଁ।
ଗୋଟେ ୱାର୍ଡ କହୁଚି କି ଏମିତି?
ନାଇଁ ନାଇଁ ନାଇଁ ଏବେ କହିଲାଣି।
ଆଛା।
କହିଲାଣି ମାନେ ଏଇଟା ଖାଇଆ, ଏଇଟା ଦିଅ, ନିଅ, ଆସ, ଶୋଇବା ହୁଁ ଦିଅ ଏମତି ଆସ ଯିବା ମାନେ ଦିଟା ତିନିଟା ଏତିକି କହିଦଉଚି ଆଉ। ପୁରା ବାକ୍ୟ ଟା ନ କହି ପାଇଲେ ବି ଏତିକି କହିଦଉଚି।
ଇଏ ପୁରା ସେଣ୍ଟେନ୍ସ କହିଲାଣି କହୁଚି ସବୁ କରୁଚି କିନ୍ତୁ ପାଟି ଲାଗୁଚି ତାର।
ହଁ ଟିକେ ଡେରିରେ ନା ଆମର ଜଣେ ଦିଦି କହନ୍ତି ପୁଅ ଛୁଆ ଟିକେ ସ୍ଲୋ କୁହନ୍ତି। ସେ କଣ ଯୋଉ ଗୋଟେ ଡକ୍ଟର ବି ଗୋଟେ ଡକ୍ଟର ବି ସେ ଆମ ସେଇଠିକାର ଆସ୍ ସେ କହିଲେ ପିଲା ମାନଙ୍କର ଟିକେ ଲେଟ ଜଣ ଜଣଙ୍କର ହୁଏ ପୁଅ ପିଲାଙ୍କର। ଝିଅ ପିଲାଙ୍କର ଟିକେ ଫାଷ୍ଟ ଥିବ କିନ୍ତୁ ତାଙ୍କ ତୁଳନାରେ ପୁଅ ମାନେ ଟିକେ ସ୍ଲୋ କୁହନ୍ତି। ହଁ ଧୀରେ ଧୀରେ କିନା ହେଇଯିବ ଆଉ।
ମୋର ବଡ ପୁଅ ଟାଇମଲି ସବୁ କିଛି କଥା, ବାର୍ତ୍ତା ସେ ତ ନଅ ମାସରେ ଚାଲୁଥିଲା।
ହଁ, ନାଇଁ ଇଏ ବି ଆମ ନଅ ମାସରେ ସେ ଚାଲୁ ନଥିଲା ଅବଶ୍ୟ କିନ୍ତୁ ମାନେ ଠିଆ ଠିଆ ହେଇକି କା କାନ୍ଥ ବାଡ଼ ଧରି କି ଟିକ ଟିକେ ଇଏ ହେଇଯଉ
ନା ଇଏ ନଅ ମାସରେ ପୁରା ଚାଲିଲାଣି ମାନେ ପୁରା ମାନେ ବହୁତ ସବୁ କିଛି ଜଲଦି। କଥା ବି କହିଦେଲା କିନ୍ତୁ ସାନ ପୁଅ ପାଇଁ ମୋର ଟେନସନ୍।
ଅ ନା ଏବେ ଏବେ କହିଲାଣିି ନା?
ଏବେ ତ ହଁ ଏବେ ଏଇ ପରା କହୁଛି ଭାଇ କି ଉଠାଅ ମୁଁ ଖେଳି ଯିବି ତା ଭାଇ ଉଠୁନି। କିନ୍ତୁ ପାଟି ଲାଗୁଛି ତାର।
ହଁ ସେଟା ଟିକେ ସୁଧ ସମୟମେ ଇଏ ହେଇଯିବ ଆଉ ଟିକେ ଅରା ହବ ଧୀରେ ଧୀରେ ଆଉ ସେ ସେଇ ଫ୍ଲୋର ଆକ୍ଚୁଆଲି କିନ୍ତୁ ଲାଗିବା କଥା ନୁହଁ କାହିଁକି ନା କ୍ଲିୟର ହେଇଯିବା କଥା। ସେଇଟା ମାନେ ସେମାନେ ମାନେ କଣ କଲେ ସେମାନେ ସେଇଟା ହିଁ ଠିକ୍ ଲାଙ୍ଗୁଏଜ ବୋଲି ଯେମିତି ଆମେ ଜାଣିପାରୁଛୁ ସେ ସେଇ ସେଇଟାକୁ ହିଁ ଧରିକି ସେ କଥା ହବ କହନ୍ତି ଏବେ କହୁଛନ୍ତି।
ନା ନା ସେମିତି ନୁହେଁ ସେ ତ କହି ଡ଼ ଆଉ ଳ କହିପାରୁନି।
ଆଛା ଆଛା ଆଚ୍ଛା ଆଛା ହଁ। ତାହେଲେ ସେଇ ଗୋଟେ ଶବ୍ଦରେ ଯୋଉଟା ଗୋଟେ ଲାଗେ ଯୋଉଟା ସେଇଟା ଆଉ
ହୁଁ ହୁଁ କହୁଛି କିନ୍ତୁ କଇ
ଯିବ। ଧୀରେ ଧୀରେ ହବ ଆଉ
ହୁଁ।
ହଁ କଣ ଆଜି ରୋଷେଇ କରିଥିଲେ?
ଆଜି ସେଇ ଅଣ୍ଡା ତରକାରୀ ଭାତ ଡାଲି।
ହୁଁ ଆପଣଙ୍କ ପୁଅ ଦି ଜଣ ଯାକ ଖାଉଛନ୍ତି।
ନନଭେଜ ହଁ ହଁ।
ହୁଁ।
ବଡ ପୁଅକୁ ବହୁତ ଡ଼େରିରେ ଦେଲି। ଆଉ ସାନ ପୁଅକୁ ଦେଇଦେଲି ଟାଇମରେ ସେ ଖାଇ ଶିଖିଲା ଯେମତି। ସଣ କରୁ କି ମାନ ଆଇଁଷ ନା?
ହୁଁ ନାଇଁ ଘରେ ଯଦି ହଉଥିବ ତ ଛୁଆ ଅଟୋମେଟିକ ପସନ୍ଦ କରିବେ ଆଉ
ହଁ ଯୋଉମାନେ ଖାଇବାକୁ ପସନ୍ଦ କରନ୍ତି।
ହୁଁ ମୋ ପୁଅ ସେମତି ଟିକେ ୱିକ ଥିଲା ସେ ଡକ୍ଟର ପଚାରିଲା ସେ ଖାଉଛ ଆମିଷ ଦେଲଣି କି ନାଇଁ? ମୁଁ କହିଲି ନା ଖାଇନି ତ ସେତେବେଳକୁ ହେଇଥିଲା ଦି ବର୍ଷ ହେଇନଥିଲା। ନା ଦିଅ ଏଥର ଟିକେ ଟିକେ ଦିଅ ଆଉ ସେ ଆଇଁଷଟା ନ ଖା ନଖାଇବାରୁ ପ୍ରୋଟିନଟା ତାକୁ ମିଳୁନି ପନିର ଫନିର ବି ଖାଉନଥିଲା। ନାଇଁ ସେଇଠୁ ଧୀରେ ଧୀରେ ଦବା ଆରମ୍ଭ କଲି।
ମୁଁ ତ ଭାବେ କି ସବୁ ଜିନିଷ କେମିତି ପେଟରେ ଆଙ୍କର ପଷେଇବି ମତେ ଡର ମାଡେ କାହିଁକି ନା? ସେଇ ଯୋଉ ସାନ ପୁଅ ଯେତେବେଳେ ଫାଇଭ ମନ୍ଥ ର ଥିଲା ନା? ତ ତାକୁ ଭିଟାମନ୍ ବି ଟୁ ଏଲଭ ଡ଼େଫିସିଏନ୍ସି ହେଇଯାଇଥିଲା। କାହିଁ ନା ସେତେବେଳେ ତ ସେ ଫିଡିଙ୍ଗ ରେ ହିଁ ଥିଲା ପୁରା। ମୁଁ ଟିକେ କ୍ଷୀର ଫିର ପିଏନି ନା?
ହୁଁ।
ସେଇଥିପାଇ ହେଇଯାଇଥିଲା ତାକୁ ସେଥିପାଇଁ ମତେ ଟିକେ ଡର।
ହଁ ନା ସେଇବା ମାନେ ସେମାନେ କମ ଖାଇବେ? କିନ୍ତୁ ସେଥ ସେତିକିରେ ବି ଆମକୁ ସେଇ ପ୍ରୋଟିନ, ଫାଇବର ସବୁ ଚିନ୍ତା କରିକି ଦବାକୁ ପଡେ। ସେଇଥିପାଇଁ ମୁଁ ବି ଟ୍ରାଏ କରେ ସେ ଅଳ୍ପ ଖାଉ କିନ୍ତୁ ଯାହା ଯେତିକି ଟିକେ ଯିବା କ ଥା ଯାଉ।
ହୁଁ ଆଉ ଏଇ ଯୋଉ ଏନିମଲ ବେଷ୍ଟଫୁଡ ଯେମିତି ହେଲେ ବି- ଦିନରେ ଥରେ ଭେଜ ଦିନ ତାଙ୍କର କ୍ଷୀର ଦିଅନ୍ତି। ଆଉ ଅ ଘିଅ ପକାଏ ଭାତରେ। ଏମିତି ସବୁ କରିକି ତାଙ୍କୁ ଯେମିତି ହେଲେ ବି ସବୁ ଜିନିଷ ପସାଏ।
ହଁ ଏନିମଲ ତ ଯାହା ହେଲେ ବି ଟିକେ ଦବାକୁ ପଡିବ ମାନେ କିଛି ନହେଲେ ବି ସପ୍ତାହକୁ ତିନି ଚାରି ଦିନ ତ ସେମାନଙ୍କୁ ନିହାତି ଦରକାର। ଆ ଡେଲି ଦବାକୁ କହୁଛନ୍ତି ଗୋଟେ ଟାଇମ୍।
ହଁ ଡେଲି ଅଣ୍ଡା ହଁ ସିଝେଇକି।
ସେମାନେ ଡେଲି ହିଁ କହୁଚନ୍ତି ଦବା ପାଇଁ। କିନ୍ତୁ ଡେଲି ତ ଖାଉନାହାନ୍ତି ସେ ସେଇ ଗୋଟେ ଟାଇମ କି ଗୋ ଟେ ଦିଟା ଟାଇମ ଏକଡ ସେକଡ କରିକି ଦିଏ ଆଉ।
ହୁଁ ଆଉ ଏ ଛୁଆଙ୍କୁ ଗୁଡ଼ ଦେଲେ ଗୁଡ ଖାଇବାକୁ ଦେଲେ ଆଇରନ ଡେଫିସିଏସି ରହେନି ଗୁଡ ଦେଲେ ଯେତେବେଳେ ଦେବେ
ହଁ ନାଇଁ ଇଏ ତ ଗୁଡ ହିଁ ଦେଇଚି, ମୁଁ ଆଜି ଯାଇ ଚିନି ଦେଇନି ତାକୁ।
ହୁଁ
ମାନେ ଏମିତି ଚକୋଲେଟ ଯୋଉ ଖାଇଦଉଚି ସେଥିରେ ତ ଚିନି ରହୁଚି ସେଥିପାଇଁ ମୁଁ ଘ ରେ ନର୍ମାଲି ସେ ଯାହା ବି ଖାଉଚି ଯୋଉଟା ବି ଚିନି ତାର ପଡୁନି ଦିଏନି।
ଉହୁଁ
ହଁ ଗୁଡ଼ ଦିଏ। ଆଉ କାରଣ ବାହାରୁ ବି ଚକୋଲେଟ ଫକଲେଟ ଟିକେ ଖାଇଦଉଛି ତ ଖାଉଛି ସେ ଯାଉଛି। ସେ ଦେହକୁ ସେଇଭଳିଆ ବି ଯାଉଛି ଆଉ ସେରିକା ଏବେ ଯାଇ ତ ଆଟଲିଷ୍ଟ ତ ମାନେ ଖାଇ ଶିଖିନି ଆମେ ବି ଖାଉନୁ। କି ବାହାରୁ ଆସିଲେ ସେ ସେଟା ଏତେ ମାନେ ଫୋର୍ସ ଦେଇକି ଜାଣି ପାରୁନି ଯେ ହଁ ଏଇ ଜିନିଷ ଟା ଖାଇବି ବୋଲି।
ହୁଁ
କେବଳ ଯେପର୍ଯ୍ୟନ୍ତ ନ ଖାଇଛି ନ ଖାଇଛି ଆଉ କେତେ କଣ୍ଟ୍ରୋଲ ତ ଆଉ ବେଶୀ କରିହେବନି। ସ୍କୁଲ ଯିବେ ଇଏ ଯିବେ ଧୀରେ ଧୀରେ ତ ସେ ସବୁ ଜାଣିବେ ଏବେ ଯେ ଯେତିକିଟା ମାନେ ସମ୍ଭବପର ସେତିକିଟା ଦିଆ ହଉଛି ଆଉ। କିନ୍ତୁ ମୁଁ ସେଇ ଟା ଟିକେ ଯେମିତି ବାଲାନ୍ସ ହେଇକି ହବ ବାଲାନ୍ସ ଆଉଟ ହବ ସେଇଭଳିଆ ଚିନ୍ତା କରିକି ଟିକେ ଦିଏ‌। ଖାଇ ବା ଯୋଗୁ ହିଁ ମାନେ ତା ବୋଲି ତାର କିଛି ଅଲଗା ରନ୍ଧା ବି କରେନି ମୁଁ ଯାହା ଖାଇବେ ସେଇଟା ହିଁ ଦିଏ ଆମେ ଯୋଉଟା ଖାଉ ଅଲଗା ତା ଯୋଗୁଁ ସେ ଯୋଉ ମାନେ ସିଝା ସିଝି କରିକି ଅଲଗା ଦିଅନ୍ତି କି କଣ ନା। ସେଇ ଏଇ ଜିନିଷ ଏଇ ଡାଲି ସେଇ ଭଜା ସେଇ ଇଏ ତାକୁ ହିଁ ଖା।
ହୁଁ ହୁଁ ମୁଁ ବି ସେୟା ଆଉ ଏବେ କଣ ମାନେ ଆଜି ଭାତ ଅଣ୍ଡା ତରକାରୀ ବି ଆମେ ଖାଇ ଦେଇଥାନ୍ତୁ କିନ୍ତୁ ତାଙ୍କ ପାଇଁ ମୁଁ ଡାଲି କଲି ସେମାନେ ମନା କଲେ ବି ଖାଇବେ
ଏମତି ହଁ ଆଉ ଖାଲି ମସଲା ରେ କଣ ଅଛି
ନା ଡାଲି ଟା ସେମାନଙ୍କୁ ତ ଡାଲି ଟା ହିଁ ଦରକାର ମସଲାଟା
ହୁଁ ସେଥିପାଇଁ ମୁଁ ତାଙ୍କ ପାଇଁ ଡାଲି ଯାହା ହେଲେ କରେ ଆଉ ତାଙ୍କୁ ଖୁଆଏ
ହୁଁ ଆଉ ଛୁଆ ଖାଇଛନ୍ତି ଯେ ସେ ତ ବହୁତ ବଢିଆ ଗୋଟେ ଗୋଟେ ଅଛନ୍ତି ଛୁଆ ଭାରି
କରନ୍ତି
ହଁ ସେଇଟା ହଉଛି ପ୍ରୋବ୍ଲେମ ଆପଣ ତ ଦେଇଦେବେ ଆମେ ଦବା କିନ୍ତୁ ସେ ତ ଖାଇବା ପାଇଁ ବି ସେମାନେ ମାନେ ଇଚ୍ଛା କରିବେନି ରୁହନ୍ତୁ ମୁଁ କଲ ବ୍ୟାକ୍ କରୁଛି ଆଉଥରେ
ହଉ